ଶୁଭ ସକାଳ। କଁ କରୁଛ?
ମୁ ବସିଛି ଏଠି ଲାଗାରେ
ଆଛା ନା ଏମତି। ବାହାରେ ଟିକେ ଅଛି ଆଉ, ଦେହ ପା ଭଲ ଅଛି?
ହଁ ଭାଇ ଭଲ।
କଣ ଗୋଟେ ଅଫସେଟ୍ ଥିଲାଭଳିଆ ଲାଗୁଛ କଣ ହେଇଛି?
ନାଇଁ ଏ ଅଫସେଟ କିଛି ନାହିଁ ସେ ଖରା ଛୁଟୁ ଖୋଲିଗଲା ତ ଡ୍ୟଉଟିିକି ଯିବାକୁ ପଡିବ ସେଇଥିପାଇଁ।
ଖରା ଛୁଟି ଖୋଲିଗଲା ନା ଖରାଛୁଟି ସରିଗଲା?
ହେ ସରି ହ ଖରା ଛୁଟି ସରିଗଲା ଏବେ ଡିଉଟି ଯିବାକୁ ପଡିବ।
ଆଉ କଣ କରିବା ଦିନ ପରେ ରାତି ରାତି ପରେ ଦିନ। ଛୁଟି ପରେ ଡ୍ୟୁଟି ଡ୍ୟୁଟି ପରେ ଛୁଟି। ଏସବୁ ଚାଲିବ ଆଉ।
ଆଉ କେବେ ସରିଲାଣି?
ହଁ ମୋର ତ ଭାଇ ସକାଳୁ ଫୁଲ ଘଞ୍ଚ ହେଇଯାଉଚି ମୁଁ ଭାତ ଖାଇଦଉଚି ହୁଁ ଆପଣଙ୍କର?
ହଁ ଆଜି ସକାଳୁ ସେଇ ଇଡଲି ଟିକେ ବରାଟିକେ ଏମିତି ଖିଆହେଇଥିଲା ଟିକେ ଆଉ।
ଆଉ ଡିଉଟି କେବେ ଯିବେ?
ଡିଉଟିି ଯିବା ହୁଁ କାଲି ପଳେଇବା ଆଉ।
ଆଉ ତ ଘୁଂଚି ବନି ଡିଉଟି ଛୁଟି।
ନା ମ ପାଗ ଟିକେ ସ୍ୱାଭାବିକ ହେଇଗଲାଣି।
ହୁଁ।
ଆଉ ଛୁଟି ପଡ଼ିଲ କୁଆଡେ ବୁଲାବୁଲି କରିବା ପାଇଁ ଗଲ?
ଛୁଟିରେ ବୁଲା ବୁଲି ତ ଭାଇ ସେ ଲାଇବ୍ରେରୀ ଥିଲି କେଦିନ ଆସ କିି ଆଉ। ତାପରେ ତ ଗାଁ କୁ ଗଲେ ଗାଁ ରେ ଖାଲି ଭୋଜି କ୍ରିକେଟ ଖେଳ।
ଆଚ୍ଛା।
ହଁ ଓଜ୍ଜିି କ୍ରିକେଟ ଖେଳ ଓଜ୍ଜିି ଖେଳ ରେ ସରିଗଲା।
ତାହେଲ ବୁଲା କରିବାକୁ କୁଆଡେ ଯାଇନୁ। କ୍ରିକେଟ ଖେଳ କଣ ଭଲ ଲାଗେ କ୍ରିକେଟ ଖେଳିବାକୁ?
ଭାଇ କ୍ରିକେଟ ଆଉ ଖେଳ ଭଲ ଲାଗେ ବୋଲେ ଦିନ ମୁଡ୍ ଭଲ ଲାଗିବ ର ମିନ୍ସ ମାନେ ଭାଇ ଦିନ ଯାକ ତ ଘରେ ମୁ ରହେ ବାସ୍ ସେ ସନ୍ଧ୍ୟା ହେଲେ ସେ ଚାରିଟାରୁ ଛଅଟା ପଡିଆରେ ଆସିକି ଆକ୍ଚୁଆଲି କଣ କି ଆମେ ଏମିତିରେ ଏକ୍ସରସାଇଜ କରୁନି ଦିନ ବଳେ। ତ ୱାନ୍ ଟା ବି ହବ ସେଇଟା ଏକ୍ସରସାଇଜ ରେ ପଳାଏ।
ଆଚ୍ଛା। ମୋର ଗୋଟେ ଅସୁବିଧା ହେଲା ମୋର ଗୋଟେ ଅସୁବିଧା କଣ ପିଲାବେଳୁ ଏଇ କ୍ରିକେଟ ଖେଳ କ୍ରିକେଟ ଫୁଟବଲ୍ ଏଇଗୁଡା ଟିକେ ଆଉଟ୍ଡୋର୍ ଗେମ୍ ଗୁଡା ଟିକେ ଭଲ ଲାଗେ। ଖେଳି ପାରିଲନି ସେ ରହିଗଲା ଟିକେ ଆଉ ଗୋଟେ ଶୂନ୍ୟ ସ୍ଥାନ ଭଳିଆ ରହିଗଲା।
ହୁଁ।
କ୍ରିକେଟ ଆକ୍ଚୁଆଲି କ୍ରିକେଟ ଖେଳର ନିୟମ ଟିକେ କହିବ କି?
କ୍ରିକେଟ ଛାଡ଼ ନିୟମ କହିଲୁ ଗୋଟେ ଖେଳ ଭାଇ ଆଚୁଆଲି କଣ ଗୋଟେ ଆଜ୍ଞା ଆଜ୍ଞା ଆଜ୍ଞା।
ସବୁ ଖେଳ ରେ ଗୋଟେ ନିୟମଥାଏ ଦେଖିବା କ୍ରିକେ ଗୋଟେ ନିୟମ କେମିତି କଣ ମୁଁ ତ ଜାଣିନି ସେତେ ବଲେ ଇଚଛା ହୁଏ ବେଳେବେଳେ ଖେଳିବା ପାଇଁ ଖାଲି ଯାହାର ବଲ୍ ମୁଁ ଖାଲି ସେତିକି ଦେଖିବି କିନ୍ତୁ ବୁଝିପାରିନି ବହୁତ ଗୁଡେ ସବୁ ଆଇ ପିଏଲ ମ୍ୟାଚ୍ ବି ଆସେ। ୱାର୍ଲଡ କପ୍ ଆସେ ବିଭିନ୍ନ ପ୍ରକାର ଜିନିଷ ସବୁ ଆସେ କିନ୍ତୁ ଖାଲି ଦେଖି ସମସ୍ତେ ବହୁତ ଏଞଜୟ କରନ୍ତି କିନ୍ତୁ ମୁଁ ଟିକେ ଦେଖେ ସମସ୍ତେ ହସିଦେଲେ ମୁଁ ଟିକେ ହସିଦିଏ ଦିଏ ମୁଁ ଜାଣିପାରେନି ଟିକେ। ହଁ ଟିକେ କହିବ କେମିତି କଣ ଖେଳ ହୁଏ?
କ୍ରିକେଟ ଖେଳ ଦିଟା ଟିମ୍ ଭିତରେ ହୁଏ। ଟିମ୍ ୱନ୍ ଟିମ୍ ଟୁ। ଟିମ୍ ୱାନ ରେ ଇଲେଭେନ ଏଗାର ଜଣ ପ୍ଲେୟର ଟିମ୍ ଟୁ ରେ ଇଲେଭେନ ଏଗାରଜ ଜଣ ପ୍ଲେୟର।
ଆଚ୍ଛା ଏଗାରରୁ କମ୍ ହେଲେ ହେବନି?
ସେ ମାନେ ଗଲି କ୍ରିକେଟ ରେ ହେଇଯିବ ଗାଁରେ। ଖେଳୁଚ ଭ ହେଇଯିବ କିନ୍ତୁ ଆଚୁଆଲି ଯୋଉ ପ୍ରପର ଖେଳଟା ହ ପ୍ରପର ରୁଲ ହେଲା ଇଲେଭେନ୍ ହଁ ଇଲେଭେନ୍ ଇଲେଭେନ୍। ଦେନ ଦିଜଣ ଅମ୍ପାରିଂ କରୁଥିବେ ସେ କୋଉଟା ଠିକ୍ କୋଉଟା ଭୁଲ ସେ ଅମ୍ପାର କରି ସେ
ଆଚ୍ଛା।
ସେଇଟା ଦି ତିନିଟା ଫର୍ମାଟ ରେ ଖେଳ ହୁଏ କ୍ରିକେଟ ଗୋଟେ ହେଲା ଟି ଟୋଣ୍ଟି ଫର୍ମାଟରେ ଦେନ୍ ଆଉ ୱାନ ଡେ ଫର୍ମାଟ, ଆଉ ଗୋଟେ ଟେଷ୍ଟ ଫର୍ମାଟ। ଟି ଟୋଣ୍ଟି ଫର୍ମାଟରେ ହେଲା ଟୋଣ୍ଟି ଓଭରସରେ ଆଉ ୱାନ୍ ଡେ ଫର୍ମାଟ୍ଟା ହେଲା ଫିଫ୍ଟି ଓଭର୍ସ ରେ। ଆଉ ଟେଷ୍ଟ ଫର୍ମାଟ ହେଲା ସେଟା ପାଞ୍ଚ ଦିନିଆ ମାନେ ଚାରି ଦିନିଆ ପାଞ୍ଚ ଦିନିଆ। ସେ ଯଉ ଖେଳ
କଣ୍ଟିନ୍ୟୁସଲି ମାନେ ଆମେ ତ ସେଟା ଗାଁ ରେ ଭାଇ ଖେଳୁନୁ ଟେଷ୍ଟ
ଆଚ୍ଛା।
ସେଇଟା ଯୋଉଚୁ ଆକଚୁଆଲ ଅଫିସିଆ ଯୋଉଟା ହଉଛି ଗେମ ଯୋଉଟା ଇଣ୍ଟରନେସାନଲ ଗେମ ହଉଛି। ସେଇଥିରେ ଅଛି ଗୋଟେ ଟେଷ୍ଟ ଗେମ୍ ସେଇଟା ଲଗାତାର ଚାରି ପାଞ୍ଚ ଦିନ ଯାଁ ଚାଲିଯାଉଛି।
ଓହୋ! ଏମିତି କଥା।
ହଁ, ସେଟା ରେଡ ବଲରେ ହୁଏ।
ରେଡ଼୍ ବଲରେ ଆଉ ଗୋଟେ ଗ୍ରୀନ୍ ବଲ୍ ବି ଗୋଟେ ବା ମାର୍କେଟରେ ମିଳେ। ଗ୍ରୀନ୍ ବଲ୍ ଟା କେମିତି କଣ?
ମୋର ଭାଇ ଭଳି କ୍ରିକେଟ୍ ହେଲା, ଗୋଟେ ଟେନିସ୍ ଗଲା ଗୋଟ ଟେନିସ ବଲ ଟା ବହୁତ ମାନେ ମାନେ କଣ କି ଯୋଉ ସଫ୍ଟ ଥାଏ ଯୋଉଟା କି ଆମ ଦେହରେ ବାଜିଲେ ବି ସେତେ କିଛି ଫରକ୍ ପଡିବନି। ସେଥିପାଇଁ ଆଉ ଗଲି କ୍ରିକେଟ ରେ ସେଇଟାରେ ଖେଳ ଆଉ ଯୋଉ ଇଣ୍ଟରନ୍ୟାସନାଲ ଯୋଉ ଖେଳ ହଉଛି ସେଗୁଡା ବହୁ ହାର୍ଡ ପଥର ଭଳିଆ। ଆଉ ଦେହର ବାଜିଗଲି ଫା
ଆଛା ହଁ ତାହେଲେ ଯଦି ଏତେ ସବୁ ମାନେ ହାର୍ଡ ବଲ୍ ଦିି ଦେହରେ ବାଜିଲେ ଅସୁବିଧା ହଉଛି ତାହେଲେ ଆମେ ତ ସେଇଟାକୁ ଟିକେ ସଫ୍ଟବଲରେ ଖେଳିପାରିବା।
ହଁ, ସଫ୍ଟବଲରେ ଖେଳି ପାରିବାର ନାଇକି ଆଚୁଆଲି ସଫ୍ଟବଲ ବି ଖେଳ ଟେନିସ୍ ବ ଖେଳ ଯେମିତି କିି ଆମର ପାକିସ୍ତାନରେ ଟେନିସ୍ କ୍ରିକେଟ ସବ ବହୁ ଫେମସ। ସେମାନେ ଟେନିସ ବହୁତ ଖେଳୁଛନ୍ତି ଆମେ ଯୋଉଟା ଭଲି କ୍ରିକେଟ ରେ ଖେଲୁଛେ।
ଆଜ୍ଞା।
ଏମତି ଇଣ୍ଟରନାସନାଲ ରେ ସେଇଟା ବଉ ଯୋଉ ହାର୍ଡ ବଲ ଖେଳ ହେଇଯାଇଛି। ସେଇଟା ଆଗରୁ ଖେଳ ହେଇକି ଆସିଛି ତ ସେ ତାଙ୍କର ସେଫଟି ମେଜର କରି ସେ ଖେଳୁଛନ୍ତି ହେଲମେଟ ପିନ୍ଧୁଛନ୍ତି, ପ୍ୟାଡ ପିନ୍ଧୁଛନ୍ତି, ଯୋଉଟା ନ ଜଣା ପଡୁନାହିଁ।
ଆଚ୍ଛା, ମୋତେ ଗୋଟେ କଥା କହିଲ ମୁଁ ବୁଝିପାରିଲିନି ଅ କିଛି ଯୋଉ ଆମର ଯେମିତି କିି ଦେଶ ଦେଶ ମଧ୍ୟରେ ଖେଳ ହୁଏ ଦେଶ ଦେଶ ମଧ୍ୟରେ ଖେଳ ହେଲେ ମାନେ ଆମ ଦେଶର କିଛି ଖେଳାଳି ଯାଆନ୍ତି ଆଉ କିଛି ଦେଶର ଖେଳାଳି ଆସନ୍ତି ଏମିତି ଖେଳ ହୁଏ। କିନ୍ତୁ ଏଇ ଯୋଉ ଅ ମାନେ ଆମ ଯୋଉ ମଝିରେ ଯୋ ଖେଳ ହୁଏ ତାର ମାନେ ଟା କଣ ଯୋଉଟା କି ଆମର ଯୋଉ କୁହାଯାଏ ଆଇ ପିଏଲ ଆଇ ପିଏଲରେ କଣ ବିଭିନ୍ନ ପ୍ରକାର ସ ସବୁ ମାନେ ଗୋଷ୍ଠୀ ମାନେ ଯୋଉ ଟିମ୍ ବନାନ୍ତି ମାନେ ଖେଳର ଗୋଟେ ଗୋଟେ ସେମାନେ ଟିମ୍ ବନେଇନ୍ତି, ସି ସବୁ କଣ ମୁଁ ସେଇଟା ଟିକେ ଏବେ ଯାଏ ଗୋଟେ ଅବୁଝା ରହିଯାଇଛି।
ସେଇଟା ମୁଁ ଗୋଟେ ରିସେଣ୍ଟ କଥା କହୁଛି ଆମ ଗାଁରେ ଏଥିଲ ଲା
ଆଜ୍ଞା।
ହା
ଟିକିଏ ଭଏସ୍ ଆସୁନି। ହ୍ୟାଲୋ।
ଗୋଟେ ପ୍ରିମିୟର ଲାଗି ଆମ ଗାଁ ଆଡ଼େ ଆମେ କରି
ହଁ କୁହନ୍ତୁ ଶୁଭୁଚି ହଁ କୁହ।
ହଁ ଭାଇ ମୁଁ କହିଲି ଆମ ଗାଁରେ ଏବେ ଗୋଟେ ରସେଣ୍ଟ ଫିଲ୍ମ ହେଇଥିଲା ସେଟା ପା ପାଞ୍ଚଟା ଟିମ୍ ଭିତରେ ଡିଭାଇଡ୍ ହେଇଥିଲା ତ ପାଞ୍ଚଟା ଟିମ୍ କୁ ଆମର ଦରକାର କେତେରେ ଫି ଫିପ୍ଟି ଫାଇପ୍ ଭଳିଆ
ହଁ ନିଶ୍ଚୟ।
ଫିପ୍ଟି ଫାଇପ୍ ପ୍ଲେୟାରୁ ଆମେ କଣ କରୁଥିଲୁ ଯେ ଗୋଟେ ଲୋକାଲ ପ୍ଲେୟାର କରୁଥିଲୁ ଆଉ ଗୋଟେ ଫରେନ୍ ପ୍ଲେୟାର କରୁଥିଲୁ।
ଆଚ୍ଛା।
ଲୋକାଲ ପ୍ଲେୟାର ହେଲା କେବଳ ଆମ ପଞ୍ଚାୟତର ପିଲାମାନେ ହେଲେ ଲୋକାଲ୍ ପ୍ଲେୟାର। ଆମକୁ ଛାଡ଼ିବାକୁ ବାହାରୁ ପିଲା ଯିଏ ଆଣିବେ ଖେଳିବାକୁ ସେମାନେ ହେଲେ ଫରେନ୍ ପ୍ଲେୟାର। ତ ଆମର ରୁଲ୍ସ୍ ଥିଲା ଯେ ଗୋଟେ ଟିମ୍ ରେ
ଏ ହଁ ହଁ।
ଆଇ ପିଏଲ୍ ରେ ଇଣ୍ଡିଆନ୍ ପ୍ଳେୟାର ହେଲେ ଲୋକାଲ ପ୍ଳେୟାର ଆଉ ଯୋଉ ଅଲଗା ଦେଶର ପ୍ଲେୟାର ହେଲେ ସେ ସେମାନେ ହେଲେ ଫରେନ୍ ପ୍ଳେୟାର। ହୁଁ ତ ଆମର ଗୋଟେ ରୁଲ୍ ଥିଲା ଯେ ଆମର ସା ସା ସାତ ଜଣ ଖେଳିବେ ଲୋ ଲୋକାଲ ପ୍ଲେୟାର। ଚାରି ଜଣ ଖେଳିବେ ଫରେନ୍ ପ୍ଲେୟାର। ସାତ ଜଣ ଯୋଉ ଲୋକାଲ ପ୍ଲେୟାର ହେବେ ସେ ଆମ ପଞ୍ଚାୟତ ଭିତରୁ କିଣା ହେବେ ଆଉ ଯୋଉ ଚାରି ଜଣ ଫୋରେନ୍ ପ୍ଲେୟାର ହେଲେ ସେମାନେ ବାହାରୁ କିଣା ହେବେ।
ଆଚ୍ଛା ଆ୍ଛା ତାହଲେ ନିୟମ ଏଇ ଭଳିଆ ହଯେ ନାଇଁ ଇଏ ତ ସବୁ ବହୁତ ଉପ ଟୁ ଗଲାଣି ମୁଁ କହିବା କଥା ଯେ ମୁଁ କହିଲି ମୁଁ ଖେଳର ନିୟମ ଟା କିଛି ବୁଝିପାରୁନଥିଲି ମୁଁ ଖେଳର ନିୟମ ଟା ଟିକେ ଚାହୁଁଥିଲି ଯେମିତି ଓମ୍ପାର ସେ ମାନେ ସେ କଣ ହୁଏ ତାଙ୍କର କାମ କେମିତି ଆମର ଯିଏ ବ୍ୟାଟସମ୍ୟାନ ରୁହନ୍ତି ମାନେ ତାଙ୍କର ସେ ଖାଲି ବ୍ୟାଟିଂ କରନ୍ତି। ନା ଯେ ବୋଲର ସେ ଖାଲି ବୋଲିଂ କରନ୍ତି ମୁଁ ସେଇଟା ଟିକେ ବୁଝିପାରେନି ହୁଁ। ଖାଲି ଯେମିତି କିି ମୁଁ ଜାଣେ ଅ ହଁ କୁହ।
ମୁଁ ଗାଁ ଖେଳଟା ଆମର କହୁଛି ଆମର ସପୋଜ ଗୋଟେ ମ୍ୟାଚ ହେଲା ପାଞ୍ଚ ଓଭର ପାଞ୍ଚ ଓଭର ଖେଳ ପାଞ୍ଚ ଓଭର ଗୋଟେ ଓଭରରେ ଭାଇ ଛଅଟା ବଲ୍ ପଡ଼ିବ
ଗୋଟେ ଗୋଟେ ଛଟା ବଲ୍ ହଁ।
ହୁଁ ତ ପାଞ୍ଚ ଓଭରେ ତିରିଶି ଟା ବୋଲ୍ ପଡ଼ିବ।
ପାଞ୍ଚୋ ଓଭରେ ତିରିଶି ଟା ବଲ୍ ହଁ।
ତିରିଶି ଟା ବୋଲ୍ ଗୋଟେ ଟିମ୍ ପ୍ରଥମେ ପାଞ୍ଚ ଓଭରରେ ତିରିଶ ଟା ବୋଲ୍ ବୋଲିଂ କରିବେ। ତ ଅନ୍ୟ ଟିମ୍ କଣ କରିବ ସେଇଟା ପାଞ୍ଚ ଓଭର ବ୍ୟାଟିଂ କରିବ।
ଆଚ୍ଛା ହଁ।
ସେଇ ବ୍ୟାଟିଂ କଲାବେଳେ ସେ ଗୋଟେ ହେଲା ଛଅ ରନ୍ ଅଛି ଆଉ ଗୋଟେ ଚାରି ରନ୍ ଅଛି ଆଉ ଯୋଉ ସିଙ୍ଗଲ ୱାନ୍ ଟୁ ଥ୍ରୀ ରନ୍ ଅଛି।
ହୁଁ ହୁଁ।
ଯଦି ବାଉଣ୍ଡରି ପୁରା ପାର କଲ ସିକ୍ସ ଯଦି ବାଉଣ୍ଡରି ଗଡ଼ି ଗଡ଼ି ପାର ହେଲା ତ ଫୋର ନହେଲେ ତମେ ଯେତିକି ଦୌଡିଲ ୱା ଟୁ ଥ୍ରୀ ମାକ୍ସିମମ୍
ଆଚ୍ଛା।
ପ୍ରଥମେ ଗୋଟେ ଟିମ୍ ତିରିଶି ଟା ବୋଲରେ କେତେ ରନ୍ ବ୍ୟାଟିଂ ବାଡେ଼ଇଲା ସପୋଜ ଗୋଟେ ଟିମ୍ ତିରିଶି ଟା ବଲ୍ ରେ ମାରିଲା ସେଭେନ୍ ଟି ରନ୍ ମାରିଲା
ହୁଁ ହୁଁ।
ଯିଏ ଏବେ ବୋଲିଂ କରୁଥିବ ସେ ନେଟ୍ସେ ଇୟରେ ବ୍ୟାଟିଂ କରିବ। ତ ସେଇ ଟିମ୍ କୁ ଟାର୍ଗେଟ ଦିଆ ହଉଚି ସେଭେନ୍ ଟୁ ୱାନ୍ ଯଦି ତୁ ସେଭେନ୍ ଟୁ ୱାନ୍ ବାଡ଼େଇ ଦଉଚ ତାହେଲେ ତୁ ଜତିଯିବୁ ଯଦି ସେଭେନଟି ଭିତରେ ତୁ ରହିଗଲୁ ତାହେଲେ ତୁ ହାରିିବୁ
ହାରିଗଲେ ଆଚ୍ଛା ଆଚ୍ଛା। ମାନେ ଆମର ଗୋଟେ ଯେମିତି ଗୋଟେ ଟାର୍ଗେଟ ଥାଏ ଯେ ଏତିକି ଆସିିକି କରିବାକୁ ପଡିବ ନହେଲେ ନାଇଁ ପାରିବନି।
ହଁ ତ ହଁ ତୁମେ ହାରିଗଲ ଆଉ। ରୁଲ ଆଉ କିଛି ନାଇ ଯଦି ହଁ ଭାଇ ଗୋଟେ ୱାନ ଟାଇପ ହବ କ୍ରିକେଟ ଗୋଟେ ନିଶା।
ହଁ। ନାଇଁ ମୁଁ କହିବାକୁ ଗଲେ ଆ ଦେଖ ଭାଇ ମୁଁ କହିବାକୁ ଗଲେ ମାନେ ଆମେ ଯେତେ ସବୁ ଆଡିଟେଡ ହେଇଯାଉଛେ ସବୁ ଫୋନରେ ଫୋନ ଦେଖିବା ଅପେକ୍ଷା ଯଦି ଆମେ କ୍ରିକ୍ରେଟ ଖେଳିବା କ୍ରିକ୍ରେଟରେ କଣ ହଉଛି ନା ମାନେ ଆମର ଫିଜି କାଲ ଏକ୍ସରସାଇଜ ହୋଇ ପାରୁଛି। ଯୋଉଟା କି ମାନେ ମାନେ ଆମର ଆମ ଏଣ୍ଟର୍ଟେନ୍ମେଣ୍ଟରେ ଖୁସି ଏଇଭଳିଆ ବି ହେଇପାରୁଛି ସବୁ ଜିନିଷ ଆସି ପାରୁଛି ଠିକ ଠାକ ସେ ନାଇଁ।
ହଁ ୱାନ ୱାନ ଟାଇପ ଅଫ୍ ଏକ୍ସରସାଇଜ ବି ଏଥିରେ ହୋଇପାରୁଛି ଭାଇ।
ହଁ ନାଇଁ କହିଲେ ମାନେ ସେଥିରେ ଏଣ୍ଟରଟେନ ହେଇପାରୁଛି। ଏକ୍ସରସାଇଜ ହେଇପାରୁଛି ତା ସାଙ୍ଗରେ କିଛି ଜିନିଷ ଶିଖିବାକୁ ମିଳୁଛି। ତାପରେ ଆଉ ସବୁଠୁ ବଡ ଜିନିଷ ମୁଁ ଦେଖିଲି ଏଥିରେ ଏକାଥର ମାନେ ଦେଶ ଦେଶ ମଧ୍ୟରେ ଗୋଟେ ମାନେ ବନ୍ଧୁତା ଗୋଟେ ଭଲ ସ୍ଥାପନ ହେଇପାରିଲା ଭଳିଆ ଏ ଭଳିଆ ବି ଜିନିଷଟା ବି ହେଇପାରୁଛି।
ହୁଁ ହୁଁ ଭାଇ ବଡିଂ ସେଟା।
ମୁଁ କହିବା କଥା ଯଦି ଏଇ ସବୁ ଜିନିଷ ହଉଛି ଆମେ ଆମ ସ୍କୁଲ ଲେବୁଲରେ ଖାଲି ପିଲାଙ୍କୁ ଯୋଉ ଖାଲି ପାଠ ପଢ ପାଠ ପଢ ପାଠ ପଢ ଚାକିରୀ କର ପାଠ ପଢ ଚାକିରୀ କର। ଆ ଏମିତି ଅପେକ୍ଷା ଯଦି ଆମେ ଟିକେ ଖେଳ ପ୍ରତି ଟିକେ ଦୃଷ୍ଟି ଦିଅନ୍ତେ ପିଲାଙ୍କ ଉପରେ ତାହେଲେ ଏମିତି ବି ବହୁତ ଗୁଡିଏ ଖେଳାଳି ଆସିପାରନ୍ତେ, ଯୋଉଟା କି ଆମ ଦେଶର ନାଁ ବି ରଖିପାରନ୍ତେ ନା କଣ।
ନିଶ୍ଚୟ ନିଶ୍ଚୟ ଭାଇ କାରଣ ସବୁ ସ୍କୁଲ ଲେବୁଲ ହିଁ ଷ୍ଟାର୍ଟିଂ ହୁଏ। ଗୋଟେ ପଲିଟିସିଆନ ବି ଷ୍ଟାର୍ଟି ହୁଏ ସ୍କୁଲ ଲେବୁଲରୁ। ଗୋଟେ ପ୍ଲେୟାର ବି ଯଦି ବଢିବ ସେଟା ସ୍କୁଲ ଲେ
ହୁଁ।
ସେ ବଢି ବଢି ଯିବ। ତ ଗ୍ରାଉଣ୍ଡ କରିବା ଆମର ସେଇଟା ଚାଲିନି।
ସେବା ମାନେ ଯେମିତି ଆମ ଅ ମାନେ ବାପା ମା ଆ ଶିକ୍ଷକ ଆଉ କିଛି ଆମର ସରକାର ବି ଏଇ ସବୁ ଜିନିଷ ଉପରେ ଯଦି ଟିକେ ସଚେତନଶୀଳ ହେବେ ତାହେଲେ ଜିନିଷଟା ବି ଆହୁରି ବ ବଢିବ। ବି ଯାଆନ୍ତା ନାଇଁ ଯାହା ହଉ ବହୁତ ଗୁଡେ କଥା ତମଠୁ ଶିଖିବାକୁ ମିଳିଲା। ବହୁତ ଖୁସି ଲାଗିଲା। ଏମିତି ବହୁତ କିଛି ଜାଣିବା ପାଇଁ ମଝିରେ ମଝିରେ ଟିକେ ଫୋନ କରିବି ଟିକେ ମୋତେ
ନିଶ୍ଚୟ ନିଶ୍ଚୟ ଭାଇ ଧନ୍ୟବାଦ ଭାଇ ଧନ୍ୟବାଦ।
ହଉ।